ହାଲୋ।
ହାଲୋ।
ହଁ କଣ କରତ
ହାଲୋ।
ହଁ କଣ କରୁଚ?
ବାହାରୁଛି ଦେଇ ଯିବା।
ହଁ ସୁବୁଚି ମତେ ତମ ପଦାକୁ ଯାଉନା।
ହୁଁ ହାଲୋ।
ହଁ କଣ କରୁଚ?
ନାଇଁ ଏବେ ଚାହା ପିଉଥୁଲି ଆଉ ତମେ ଚାହା ପି ସାଇଲଣି।
ହଁ ଚା ପି ସାରିକି ବା ଏଇ ସନ୍ଧ୍ୟା ଦେନି। ସନ୍ଧ୍ୟା ଦେଇକି ଟିକେ ଭାଗବତ ପଢିନି ପଢିିକି ଫେରେ କ୍ଷୀର ଟିକିଏ ବସେଇଛି। ଆଉ ଏଇଆ କରିଚି ଆଉ କଣ କରିବି।
ହଁ ମୁଁ ସେଇ ସନ୍ଧ୍ୟା ଦେଇ ସାରି ଆସିକି ଚାହା ପିଇଲି ଗାଈ ଦୁହିଁଲି ଆଉ। କ୍ଷୀର ବସେଇବି ଯାଉଛି ଆଉ ଆଉ ରାତିକି ରୋଷେଇ କଣ ହବ?
ରାତିକ ଏଇ ରୋଷେଇ ଯୋଉ ମଟର ତରକାରୀ। ଆଉ ଇଏ ପିଠା।
ହଁ ହଁ।
ଏଇ ଯୋଉ ତା ଏ ରିନା ଦେଇ ଘରକୁ ଆମର ଯେତେବେଳେ କରୁ ଦେଉ ତ। ଓହୋ, ପିଠା ପି ଠି ହେଲେ ଏ ଘର କଣ ସେ ଘରେ କଣ ତାଙ୍କ ଘରକୁ ଦିଟା ଦିଉ ସେ ଦିଟା ଦିଏ। ଆଜି ଗାଧୁଆଳେ ସେ ରୋଷେଇ କରିନଥିଲା ଇଏ ମୁଠେ ନାକୁରୁ ପଖାଳ ରଖିଥିଲା କଇଲା ମୁଁ ଖାଇଦେ, ମୁଁ ମୁଠେ ନା ତୁ ଗୋଟେ କାମ କର, ମୁଁ ତାକୁ ପିଠା କଥା କହିଲି ସିଏ ତାର ଅ, ମୁଁ କହିଲି ହଉ ତୁ ଗୋ ସେ ପଖାଳ କୁ ଏଇଖିଣା ଆମ ସାଙ୍ଗରେ ଆ ସଖାଳେ ଖାଇଦବୁ। ଆଉ ଗାଧୁଆଳକୁ ଆଉ ତୁ ନ କରିବୁ ନାହିଁ, ମୁଁ କତିରୁ ଖାଇଦବୁ ଆଉ। ସିଏ ଦେଖିଲା ଦିଟା ପିଠା ତରକାରୀ ଟିକେ ତ ପୂଜା ପାଇଁ ଦବ ଜାଣିଲ ନା। ହେନେ ମୁଁ ଖୋଜୁଥିଲି ସେ ନାଇକି ସିଏ ସେଉଟୁ କହିଲା ଯେ ତୋମକୁ ଯେମିତି ଖାଇଦବ ଦି ଜଣ ଆଉ।
ହଁ, ହଁ। ହଁ ମୁଁ ସେଇ ରୁଟି କରିବି ଆଉ ଭଜା କରିବି ଆଳୁ ପୋଟଳ ଟିକେ ଭାଜିଦେବି।
ଅଁ, ଆଉ ଏ ରଥକୁୁ କଣ କର ତୋମେ?
କଣ କହିଲ?
ଏଇ ଯୋଉ ରଥଯାତ୍ରାରେ କଣ କର?
ଆ, ର- ରେ-ଆଗରୁ ଖିଚୁଡି ଫିଚୁଡି ହେଇକି ଭୋଗ ଦିଆହଉଥିଲା। ଆଉ ଏବେ ତ ଭୋଜି କରୁଚନ୍ତି। ଆଉ ଖିଚୁଡି ଫିଚୁଡି କିଛି କରୁନି, ତାଙ୍କର ଖିରି ଫିରି କରିକି ଭୋଗ ଦଉଛନ୍ତି ଠାକୁରଙ୍କ ପାଖରେ। ବ୍ରାହ୍ମଣ କରୁଚି।
ହୁଁ।
ଉଁ, ବ୍ରାହ୍ମଣ କରିକି ଭୋଗ ଦେଇ ଦଉଛନ୍ତି, ଆଉ ଯୋଉ ବାହୁଡାରେ ଆଁ, ପୋଡ ପୋଡ଼ ପିଠା କରାଯାଏ।
ହୁଁ।
ଆଉ ସେଇ ପୋଡ଼ପିଠା ଟିଏ କରିଦଉ ସେ ଭୋଗ ଦିଅନ୍ତି ଆଉ।
ମୁଁ ତ ଏଇ ରଥ କରେ କରିକି ସେଦିନ ଟିକେ ହୋମ କରିଦେଇ ପଞ୍ଚାଅମୃତ କରିଦିଏ।
ତାପରେ ସେଇ ବାହୁଡା ରେ ଟିକେ କ୍ଷୀରି କରିଦିଏ। ସେ କ୍ଷୀରି କରିଦେଇକି ଭୋଗ ଦେଇଦିଏ ଆଉ ଘରେ ଜଗନ୍ନାଥଙ୍କ ମୂର୍ତ୍ତି ରଖିଚ?
ହଁ, ହଁ ନା ନା ଘରେ ତ ଆମର ଅଛି କିନ୍ତୁ ଘରେ ଭୋଗ ଦିଆ ହୁଏନି। ଏଇ ଯୋଉ ମଠ ଠାକୁର ବୁଲନ୍ତି ହଁ ସେଇ ମଠ ଠାକୁରକୁ, ମୁଁ ଆଗେ ଖିଚୁଡି କରିକି ଦଉଥିଲି। ତାପରେ ସେ ବ୍ରାହ୍ମ ହଣ ମନା କଲେ, କହିଲେ ନା ନା ତୋମେ ସ୍ତ୍ରୀ ଲୋକ ଟେ ତୋମେ କଲେ ହବ ନାଇଁ। ଯଦି ବ୍ରାହ୍ମଣ କରିବ ଖିଚୁଡି ହବ। ଆଉ ସେଇଠୁ ଏଇ ତିନି ଚାରି ବର୍ଷ ହେଲା ମୁଁ ବନ୍ଦ କରିଦେଇଛି। ସେ ବ୍ରାହ୍ମଣ ତାର କରେ ଗୁଲସନ ନନା ଆସି କରେ ଖିରି ହଁ। କ୍ଷୀରି କରିକି ଭୋଗ ଦିଅନ୍ତି। ଉଁ, ତାପରେ ତାଙ୍କର
ଆମର କଣ କୁହନି ଘରେ ଆମ ଯେତେବେଳେ ଯେ ବାହୁଡ଼ା ଦିନ ବୁ-ବାପା ଗୋଟେ ଦୋକାନ କରିଥିଲେ। ରଥ ଦିନ, ଗୁଣ୍ଡିଚା ଦିନ ମୁଁ ଝିଅବେଳେ ସେଇଠି ପୂଜା କରେ, ଘରେ ଟିକେ ମୁଁ ତ କରିହେବନି ନକହିଥିଲେ କରି ପୁଣି ଏଠି ଆସିକି କଲି, ଖାଲି କ୍ଷୀରି ଟିକେ କରେ। ଆଉ ସେଇଆକୁ ମୋର ଦେ ସବୁ ବର୍ଷ ତ କରୁଛି କରଛି ମୁଁ ନିଜେ କରିଛି ଆଉ।
ହ
ହୁଁ ଘର କରେ ଘର ଠାକୁର ସେ ନିଜେ ସେଥିରେ ଟିକେ ଗାଧେଇ ପାଦେଇ କରିଦେ ଆଉ
ହଁ ହଁ ଠାକୁରରେ ଯୋଉଠୁ ଫାଷ୍ଟ ଗୋଟେ ଯୋଉଟା ଯିଏ କରିଛି ଆଉ ଛାଡିଆକୁ
ସକାଳୁ ରଖିଥିଲି ଝିଅ ବେଳୁ କରିକି ରଖିଥିଲି। ଆ କରଥିଲି ଏଠି କରିଛି କରୁଛି ଆଉ
ହଁ ନା ମୁଁ ବାଡିଆଡେ ପଳେଇଛି ମତେ କହୁଛି ସାପ କାମୁଡି ଦବ ପାଳା ଆଇ ଅନ୍ଧାରରୁ।
ହଁ ହଁ ଜମା ନୁହେଁ ପଦାକୁ ଜମା ଯାଅନା ଦେଖୁଛ ନା ସତରେ ପା।
ହଁହଁ।
କ ନାର ଆଜି ମୁଁ କାଇ
ହେଇଆ ଆଉ ଆଉ ମଟର ଫଟର ବସେଇଲଣି ନା?
ମଟର ପରା ସିଏ ଦବ ସିଏ ଦବ ହଁ ତରକାରୀ ଇ କଣ ଦେଇଥାନ୍ତା ଝିଅ କୁ ଆଉ ସେ କହିଲା ଦେ ତୁ ତୁ ଖାଇବୁ ଦିଟା କରିଦେ ମୁଁ ତାକୁ ଗାଧାଳୁ ରୋଷେଇ କଲେ ଖାଇଦବୁ।
ହଁ।
ସେ ମୋତେ ଏଇଆ କହିଲା ଯାହା ହଉ ପୂଜା କୁ ଝିଅ କୁ ଦିଟା ଦେଇଦେବୁ ତାକୁ ଦିଟା ଦେଇଦେବୁ ଆଉ। କହିଲି ହଉ ମୁଁ କ୍ଷୀର ବସେଇଦେ କ୍ଷୀର ଗୁଡାକ ଇ ହେଇ ଯୁ ତ ମାନେ ଟିପିନି ରେ ଗୋଟେ ଜୁଆ ପକାଏ ସେ ତାର ଫୁଲୁ ହେଇଯାଉଛି। ଆଉ କ୍ଷୀର କେହି ନେଇନାହାନ୍ତି ନା କିଏ ନ ପ ଆଉ ପକେଇଦେଲ ଆମେ ଏଇ ଯୋଉ ମୁଁ ଟିକେ ଚା ଖାଇବି ରାତିକ ଚା ପିଇବି।
ଆଉ ଉଁ ନା ପିଇଦବ ନା ଆଉ ପିଇ ନ ତାକୁ ଇଏ କର। ବସେଇ ଦିଅ ଗୁ ଆଉ ଘଷି ଫସିି ତ ନାହିଁ। ନହେଲେ ସେମିତି ଗ୍ୟାସ ରେ ସିମ କରିକି ପୁରା ବସେଇ ଦିଅ ଟିକେ ଲାଲ ଲାଲ ହେଇଯାଉ ମରିକି
ହୁଁ ପୁରା ଲାଲ ହେଇଯାଉଛି।
ହଁ।
କ୍ଷୀର ଅଛି ନା ଦଉଛି ନା କ୍ଷୀର କ୍ଷୀର?
ଏ କମିଗଲାଣି ଦଉଛି ଅଧ କିଲୋ ଭଳିଆ ଦଉଛି।
ହଁ ଆଉ ଯେତେବେଳେ ଦରକାର ପଡିବ ମତେ କହିବ ଆଉ। ଛାଡିଗଲେ ମତେ କହିବ ମଝିରେ ମଝିରେ ଦେମି ଟିକେ ଖାଇବ। ପୁଅ ଖାଇବ ମୁଁ ତ ଆଉ ଜାଣିପାରିବି
ହଁ ତଥାପି ଦବ ଆହୁରି ଦି ମାସ ଖଣ୍ଡ ଦବ ହେମିତି।
ହୁଁ ଆଉ ସେଇ ଗକୁ ବସ୍ତନି ମୁଁ କହିନ ଟିକେ ଫୋନ୍ କରିଦି। ଆଜି ମୁଁ ଗୋଟେ ପିଲାଟି ପାଖକୁ ମେ ଇଏ କରିଥିଲି ଗ୍ରୁପ୍ ରେ ସେ ଛାଡିଥିଲା ସେ ତାର କ ଖାଇଲା କିଏ କରିଥିଲା କଟିଗଲା ସବୁ। ଆଉ ହଉଛି ଏଇ ଝିଅ ପିଲା ଗୁଡାକ ଭାରି ବଦମାସ। କଇକେଇ ଦଉଚ କି ଲୋ ମୋର ବୋ ସାଙ୍ଗରେ ମୁଁ କାମ କରୁ ମୁଁ ବିଚାର ଗଫୁ ମୁଁ ଲଗେଇଲା ବେଳକୁ ଆଉ କଣ ଅଛି। ଫେରେ ମିଛତାରେ ହାଲୋ ହାଲୋ କହିକି କରିଦେଉଛନ୍ତି।
ହଁ ମ ସେ ବଧମାସ ଅଛନ୍ତି ଜଣେ।
ହଁ ବା ସେ ଚାଲାକ ବଦମାସ ତଥା କିଏ ଏତେ ଏଥିରେ ପଶିବ।
ଓଁ ହଁ ସେଇଆ ସେଇ ସେ ନିଜ ନିଜ ଭିତରେ ଯାହା
ମତେ ଆହୁରି ଏଇବେ ଆଗେ ଭଲ ଦି ତିନିଥର ଭ ଲେଖା କରିଦେଲୁ ନିଜେ ନିଜ ଭି ତାରେ କାମ ସରିଲା ଏତେ ଆଉ କିଛି ନାଇଁ ଦିନୁକ ଦିଥର ଲେଖା ହଉ ଚାରି ଥର ହେଇଯିବ କଣ ତମେ ଦିଥର କରିଦେଲେ ମୁଁ ଦିଥର କରିଦେଲି ସେ ଚାରଥର
ଆଉ ଯୋଉ ହଁ ଏଇଭଳିଆ କଥା ଆଉ ପୁଅ ଫୋନ କରୁଛି ନା?
ହଁ ଏବେ ମୁଁ କରିଥିଲି ମୁଁ କହିଲି ତୁ ଆଉ ଘର କଥା ମନରେ ପକଉନୁ କହିଲା ନା ଖେଳିବାକୁ ଯାଇଥିଲୁ? ତାର ଆଜି ରାତି ଡ୍ୟୁଟି ଅଛିତ।
ହଁ।
ଅଛି କାଲି କାଲି ଛୁଟିଥିଲା ଆଜି ରାତି କାଲି ଦିନ ସାରା ରହିଥିଲା ଦିନ ରାତି ଆ ସେ ଦିନ ସାରା ରହିଲା ରାତି ଦଶଟା ବେଳକୁ ଯିବ ଆଉ କଇଲା ପରି ଥାନ୍ତି ଆଉ ମୁଁ କହିନି ହଉ ତାଙ୍କ ତାଙ୍କର ଗୋଟେ ତାଙ୍କ ଗ୍ରୁପ ରେ ତା ଏଥିରେ ଗୋଟେ ସେଥଲାଗି ମାନେ ବୁଢ଼ାଟେ ସେ ଭାରି ବଦମାସ। ମୋ ପୁଅ ତାର କାନ୍ଦି ପକେଇଲା ମୁଁ ଗୋଟେ ତାର ବଦ ମାସି ହେଲା ହେଠୁ ଗୋଟେ ନୂଆ ଆସିଛି ମୁଁ ତାକୁ ସବୁଦିନ ଫୋନ କରିବି ମୁଁ ତମ ଆଗେ ଟିକେ ସମ୍ମାନ କରିବୁ ଭଲ ବ୍ୟବହାର କରିବୁ। କେତେଥର କହୁଛି ତୁ ଭୁଲି ଯିବୁ ବୋଲି ମୁଁ ତତେ କହୁଛି।
ଉ ହଁ ହଁ ଠିକ କଥା ନା ଆମର ମନରେ ପକେଇଦବାଟା ଦରକାର ଛୁଆ ନା।
କି କେତେବେଳେ ଇଏ କରିବ ସିଏ କରିବ କାମ ଦେଖିନେ ସିନା ଆଗକୁ ତତେ ପ୍ରମୋସନ କରିବେ କି ଧରିବେ। ତତେ ଯଦି ଟିକେ କୁଙ୍କେନି ମୁଙ୍କେଣି ହବୁ ଏ ଈଶ୍ବରଟା ଭାରି ଚିଡୁଆ ଯେ ଭାରୀ ଚିଡୁଆ
ଏ ସବୁ ଛୁଆ ଚିଡୁଆ।
ହୁଁ ତୁ ଯଦି ବେଶୀ କହିବୁ
ହଁ ଚିଡ଼େ ଆ ହିନ୍ତି କରୁ ଆଉ ତା ହଁ ବିଟେକ କୋଉ କଲେଜରେ କରିବ ବୋଲି କହୁଛି?
କଣ କଟକରେ ଏବେ ଦେଇସାରିଚି କଣ ଦଶ ହଜାର ଟଙ୍କା ଦେଇ ସାରିଲାଣି। ଫେରେ ନେବେନି କି? ଗୀତାଞ୍ଜଳି ନା କଣ ଏମିତି କଣ ଗୋଟେ କହିଲା ମୁଁ ଆଉ ଏତେ ଜାଣିନି। ମୋ ପାଇଁ ହେଇଗଲା ସେଥିପାଇଁ ଆଡମିସନ କଲା ଆଉ ଏକରୁ ପଇସାପତ୍ର ଏତେ ଦବନି। ସେ ପଢିବ ନା ଆମକୁ ଦେଇକି କଣ କରିବ?
ନା ନା ସେ ଆଗେ ପଢୁ ସେ ମଣିଷ ହେଲେ ତାପରେ
ଘର ଏତିକି କରିକି ଛାଡିଦେମି ପୂଜା ବାହାଘରକୁ ପ୍ଲାଷ୍ଟର୍ ଫ୍ଲାଷ୍ଟର୍ ଟିକେ କରିଦେଲେ
ଆଁ ତାର ପୂଜାର ଆଗ ବର୍ଷ ଆଡକୁ ନା ଆଉ।
ନା ଆଗ ବର୍ଷ ତିନି ମା ତିନି ବର୍ଷ ଏଇ ବାଇ କଇଲି ମ ବାଇଶି ହେଲା ତେଇଶି ଚବିଶି ପ
ହଁ ସେ ପଚିଶ ଛବିଶ ଆଡକୁ ଆଉ।
ପଚିଶ ଛବିଶ ସତେଇଶରେ ଗୋଟେ
ହଁ ମ ଏ ବକଟେ ବକଟେ ଛୁଆ ଇଏ କଣ ଶାଶୁଘରେ କରିବେ।
ଆଉ ମୁଁ କହିନି ତାର ସିଧା ବାହଘର ସରିଗଲେ ତାପରେ ଯାଇକି ଘର ଆଉ ଟିକେ ଆଗକୁ
ହଁ ବାଗେଇକି ତାପରେ ପୁଅ ବାହାଘର ଆଉ କଣ।
ହୁଁ ସେଇଟା ସରିଗଲେ ସରିଯିବ ମୋର କାମ କିନ୍ତୁ ଭାରି ଆଛା ମୋ ପୁଅ ଟିକେ ଭଲରେ ଭଲରେ ଭଲ ଜାତି ଇଏ ହେଇଥିବ ପୁରୀରେ ବାହାରନ୍ତି ଯଦି ପ୍ରଭୁଙ୍କୁ ଡାକୁଛି ଆଉ କିଛି କିଛି ଦିଅନ୍ତୁ ନ ଦିଅନ୍ତୁ।
ନା ନା ଗୋଟେ କଥା ଶୁଣ ଆଜିକାଲି ଜାତି ଗୋତ୍ର ଆଉ କିଛି ନାହିଁ। ତା ବୋଲି କି କଣ ସେ ପାଣ ହାଡିକି ବାହା ହେବେ କି?
ହଁ ମୁଁ ମୁଁ ତାକୁ କହିଲି ମୁଁ କହିଲି ଏଇତ ଆସିଥିଲା ଝିଅ ମିଳିବା ଭାରୀ କଷ୍ଟ ହେଲାଣି ସତ କଥା
ହଁ ହଁ
ସେତେବେଳେ ମୁଁ କହିଲି ପୁଅ ତୁ ଗୋଟେ କାମ କର ସେଠୁ ସେ କହିଲା ହଁ ଯେତେବେଳେ ରାଜି ହବୁ ସେତେବେଳେ କହିବୁ ନା କର ମୁଇ ହଁ ବା ତୁ ବୁଢା ହେଇଗଲୁ। ତତେ ଛୁଆ ବେଳୁ କହିଥାନ୍ତି ସବୁ ତତେ ରାଗି ହେଇଥାନ୍ତୁ ଆଉ କଣ ନା ଆଉ ତତେ କ କ ଛୁଆ ବେଳୁ କହିଥାନ୍ତ ଯାହା ରାଜି ହେଇକି ବୁଲୁ ଏଇ ଖିନି ତ ତ ତ କୋଡ଼ିଏ ବର୍ଷ ତ ରାଜି ହବା ବୟସ ତୁ ରାଜି ଯାଉନୁ ଆଉ ଖାଲି ବାଉରୀ କଣ୍ଡରା ଛାଡିଦବୁ ଆଉ ଯୋଉ ଜାତିି ବାହାହବୁ ମୁଁ ତାକୁ କରଇ ଦେବି କହିଲା ଯଦି ଝିଅ ଘର ରାଜି ନହେଲେ ତାହେଲେ କଣ କରିବୁ ସେ ଯଦି କିଛି ନଦେଲେ ମୁଇ ତୁ ନେଇକି ପଳେଇ ଆସିବୁ। ମୁଁ ତୋତେ ବାହାକରିବି କାମ ସଇଲେ ଆଉ ସତ କଥା ଯେ, ମୁଁ କହିନି ଜିନିଷପତ୍ର
ଝିଅ ଯୋଉ ସର୍ଟେଜ ହେଲେଣି କଣ କରିବୁ ଭାଇ ଆମ ବିକାଶଟାର ବାହାଘର ହେଉନି ଯେ ମୋ ମନ ଭାରି ଦୁଃଖ କଣ କରିବି।
ଗାଁରେ ଦେଖୁନା ନା କେମିତି ରହୁଛନ୍ତି ସବୁ।
ଏତେ ଆଡେ ଦେଖୁଚି ଗୋଟେ ଛୁଆ ମୁଣ୍ଡରେ ପୁରୋଉନି ପସନ୍ଦ କରୁନି ଆରେ ଯେ ଯାହା ବି ହେଲେ ତ ଝିଅଟା ନା ଆମେ କଣ ତେତେ ଏତେ ଅସୁନ୍ଦର ଟିଏ ବାହାଘର କରିଦଉଛୁ ନା।
ହୁଁ ବା।
ଆଉ ଜମା ରାଜି ହେଉନି କଣ କରିବି।
ସେ ନିଜେ ଭାବୁନାହାନ୍ତି ଆଉ ତମେ କଣ କରିବ। ବା ଆଉରିି ତୁମେ ନି ମୁଁ ସେଦିନ ଶୋଇକି ନିଜେ ନିଜେ ଭାବୁଥିନି ମାନେ ଆମ ନି ଉପରୁ ଘରକୁ ଘର ଘରକୁ ଘର ଯୋଉ ସବୁ ଲାଗିଛନ୍ତି କାର କେତେଟା ଛୁଆ।
ମାନେ ମତେ ମୁଁ ଏ ମୁୁଣ୍ଡରୁ ସେମୁଣ୍ଡ ବୁଲି ମାନେ ଭାବନା ଭିତରେ ମୋରେ ଦଶ ବାରଟି ଛୁଆ ଆଇଲେ ମାନ ବହୁତ ଜଣ ଆମ ଏଇ ପୁଅଡିଆ ସାରେ କାହିଁ ଛୁଆ ବି ନାହାନ୍ତି ସେଇ ଆମ ସେଇ ଯୋଉ ନାତୁଣି କଣ ହବ ଗୋଟେ ଇଏତ ତିନୋଟି ଏଇଠି ସଇଲା ଆଉ ତୁ ଏବେ ଯଦି ଗୋଟେ କାମ କରିବୁ ସାତଟି ପିଲା ପାଉନୁ। ଆଉ ତ ବା କଣ ଏମିତି କମି ଗଲେ ସବୁ। ଭାରି ତମର ଦଶସମ୍ ଦଶ ମିନିଟ୍ ହେଇଗଲା ନା ଦେଖ ତମେ। ସେପଟୁ କରିବ ଟିକେ ଫେରେ, ଗଗୁନି ହସୁଚି ଦୁନୁକୁ।